ହ୍ୟାଲୋ ହଁ ନମସ୍କାର
କେମିତି ଅଛନ୍ତି?
ଘରେ ଅଛି ଆଉ ଆପଣ?
ମୁଁ ବି ଭଲ ଅଛି ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ଏବେ ସବୁ ଭଲ ଅଛନ୍ତି ଆପଣଙ୍କ ଘରେ?
ହଁ ଆମ ଘରେ ସମସ୍ତ ଭଲ ଅଛନ୍ତି
ବର୍ଷା ହଉଛି ନା?
ହଁ ଏପଟେ ତ ପାଣିପାଗ ବହୁତ ଖରାପ ତିନି ଦିନ ହେଲାଣି ବର୍ଷା ଲାଗି ରହିଛି କେତେବେଳେ ବର୍ଷା ଟିକେ କେତେବେଳେ ଖରା ମାନେ ପାଞ୍ଚ ମିନିଟ ଝିପିଝିପି ବର୍ଷା ହେଇଯିବ ଟିକେ ଭଲ ତାପରେ ପୁଣି ଯୋରରେ ବର୍ଷା ହେଇଯିବ ଏମିତି ଆଉ ଆପଣଙ୍କର ସେମିତି କି କେମିତି ପାଣିପାଗ ସେପଟେ?
ସେମିତି ହଉଛି ବର୍ଷା ହଉଛି ହଉଛି ଆଉ ଖିଆ ପିଆ ସରିଲାଣି ଆପଣଙ୍କର?
ନା ନା ଖିଆ ପିଆ ତ ସରିନି ଆଜି ଆପଣଙ୍କର ସକାଳ ଜଳଖିଆ କଣ ହେଇଥିଲା?
ସକାଳେ ଏମିତି ଆପଣଙ୍କର?
ଆଚ୍ଛା ଆଛା ଆଉ ଆମ ସକାଳ ଜଳଖିଆରେ ଆଜି ମୁଢି ଆଉ ପକୁଡି
ହୁଁ
ଆପଣଙ୍କର ଆ ଯଉ ମଧ୍ୟାହ୍ନ ଭୋଜନରେ କଣ ହେଇଛି?
ମଧ୍ୟାହ୍ନ ଭୋଜନରେ ଭାତ ଡାଲି ମିକ୍ସ ସୋୟାବିନ୍ କସା ଆପଣଙ୍କ?
ଆମର ଭାତ ହେଇଛି ଆଉ ସାରୁ ବାଇଗଣ ଆମ୍ବୁଲ ପକେଇକି ଖଟା ଆଉ କାଙ୍କଡ ଭଜା ପୋଟଳ ଭଜା କଦଳୀ ଭଜା ହେଇଛି ଆଉ ଆଉଟେ ଛୁଇଁ ଆଳୁ ବାଇଗଣ ପକେଇକି ଗୋଟ ତରକା- କାରୀ ବଡି ପକେଇକି ସୋରିଷ ଦେଇକି ଏ ପଟେ ସେଇଟା ହେଇଛି ଆଉ ସୋୟାବିନ୍ ଭଜା ହେଇଛି ଆଉ ଡାଲି
ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ବାବା ମା ଭାଇ ଭଉଣୀ ଆମେ ସବୁ ମିଶିକି ରହୁଛୁ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଜେଜେ ମା ବାପା ଦାଦା ମମି ଖୁଡି ସବୁ ମିଶିକି ରହୁଛୁ ଆଉ
ମାନେ ଯୋଉ ଯୌଥ ପରିବାରଟା ବହୁତ ଭଲ ମିଶିକି ଯୋଉ ରୁହନ୍ତି ଏକାଠି ଯୌଥ ପରିବାରରେ ବହୁତ୍ ଭଲ ଲାଗେ ସମସ୍ତେ ଏକାଠି ମିଶିକି ରହିଲେ ନୁହଁ।
ନା
ଆଉ ଆଉ ମାନେ। ସେପଟେ ଆପଣଙ୍କର କଣ ସବୁ ଖାଦ୍ୟ ପେୟ ଭଲ ମିଳେ।
କରେ ଅଲାଇନ୍।
ଆପଣଙ୍କର କୋଉ ଜିଲ୍ଲାରେରେ କି?
ଢେଙ୍କାନାଳ।
ଆଚ୍ଛା ଆଚ୍ଛା।
ମିଠା ର ଭଲ ମିଳେ।
ହୁଁ ହୁଁ। ହଁ ବହୁତ ଭଲ ଆମର ଏ ବହୁତ ବି ଅଛି ମିଳେ ମିଠା ଭଲ ମିଳେ। ପିଠା ବିଭିନ୍ନ ପ୍ରକାର ପିଠା ହୁଏ ଏମିତି ଆଉ। ଆଆପଣଙ୍କର ସେପଟେ ଯୋଉ ବୃକ୍ଷରୋପଣ କେମିତି ଗଛ ପଛ ବେଶୀ କାଟି କାଟି ଦିଅନ୍ତି ନା ଗଛ ଲଗାନ୍ତି ନା କେମିତି ପ୍ରକାର ଲୋକ ସବୁ ସେପଟେ।
ନାଇଁ ଗଛ ବାଟନ୍ତି ଲଗାନ୍ତି ପଛେ।
ନ ଲଗାନ୍ତି ନା ମାନେ ବୃକ୍ଷରୋପଣ ତାହେଲେ କରୁଛନ୍ତି। ବହୁତ୍ ଭଲ ଆମର ତ ଏପଟେ ପୁରା ଗଛ କାଟିକି ପୁରା ସବୁ ଏ କରିଦେଇଛନ୍ତି ସବୁ ମାନେ ବହୁତ ପ୍ରଦୂଷଣ ହଉଛି। ଗଛ ସବୁ କାଟି ପକଉଛନ୍ତି ଏପଟେ। ତ ଆମେ ପିଲାମାନେ ଗୋଟେ ପଦକ୍ଷେପ ନେଇଛୁ। କି ଗାଁ ରେ ସବୁ ଲୋକଙ୍କୁ ବଡ ଲୋକ ମାନଙ୍କ ସହିତ ବସିକି କଥା ହବୁ। କି ଆମେ ବୃକ୍ଷରୋପଣ ଆରମ୍ଭ କରିବୁ ପୁଣି କେମିତି କଣ ବୃକ୍ଷରୋପଣ ହେଇପାରିବ। ଆଉ କାହିଁକ ଏବେଠୁ ଗଛ ସବୁ ଲଗେଇଲେ ପୁଣି ଦଶ ବର୍ଷ ଲାଗିବ ସେ ବଢିବାକୁ। ଆମ ପରେ ଯୋଉ ଜେନେରେସନ୍ ତାଙ୍କ ପାଇଁ ସୁବିଧା ହବ।
ହଁ।
ନଲେ ସେମାନେ ବି ଅକ୍ସିଜେନ ପାଇବେନି ଭଲ ଦିଲ୍ଲୀରେ ଯେମିତି ଅକ୍ସିଜେନ କିଣିକି ମାନେ ବ୍ୟବହାର କରୁଥିଲେ। ସେଥିପାଇଁ ଆମେ ଭାବିଛୁ ସ୍କୁଲ କଲେଜ ମାନଙ୍କରେ ଯାଇକି ପିଲାମାନଙ୍କୁ ମାନେ ନେଇକି ଗାଁ ଗାଁ ବୁଲୁ ବୃକ୍ଷରୋପଣ କରିବୁ ଗାଁ ଲୋକମାନାନଙ୍କୁ ବି ଜଣେଇବୁ କେମିତି କଣ କରିହବ। ବହୁତ ବାୟୁ ପ୍ରଦୂଷଣ ବି ହଉଛି ସେଥିପାଇଁ ଆମେ ଆଉ ଗୋଟେ ବି କାମ କରୁଛୁ। ଯୋଉ ସପ୍ତାହରେ ଗୋଟେ ଦିନ ଆମେ ମ ମଟର ବାଇକ୍ ଯାନ ଏସବୁ ବ୍ୟବହାର କରିବନି। ବାୟୁ ପ୍ରଦୂଷଣରେ ବି ଆମେ ରକ୍ଷା ପାଇବୁ ନା।
ହଁ।
ଆଉ ଆପଣଙ୍କର। ଓଁ ବର୍ଷା ଦିନେ ବର୍ଷା ଜଳକୁ ସଂରକ୍ଷଣ କରୁଛନ୍ତି।
କଣ କହିଲେ?
ବର୍ଷା ଜଳକୁ ଆପଣ ସଂରକ୍ଷଣ କରୁଛନ୍ତି ନା ସେ-ମିତି ଦେଇ ଦଉଛନ୍ତି?
ନାଇଁ ହଁ କରୁଛୁ ସ
ଓହୋ! ଆମର ଏପଟେ ଛାତ ମାନଙ୍କରେ କଣ କରିଛୁ ନା ନା ସବୁ ପାଇପ୍ ଲଗେଇ ଦେଇଛୁ। ଛାତରେ ପାଇପ୍ ଟା ମାନେ ତଳକୁ ପାଣି ନ ପଡିକି ହେଟା ଗୋଟେ ବଡ଼ ଟାଙ୍କି କରାହେଇଛି। ସେ ଛାତରୁ ସବୁ ପାଣି ଯାଇକି। ସେ ଟାଙ୍କିରେ ଜମା ହୁଏ। ଖରା ଦିନେ ଆମର ଏପଟେ ପାଣିର ଅଭାବ ବହୁତ ତ ସେ ପାଣି କ ଆମେ ବ୍ୟବହାର କରୁ ଖରା ଦିନରେ। ବର୍ଷା ଜଳକୁ ବି ଆମେ ନଷ୍ଟ କରୁନି ତାକୁ ସଂରକ୍ଷଣ କରୁ। ଆଉ ସେପଟେ ଆପଣଙ୍କର ବିଲ ବାଡି ଚାଷ ଜମି ଅଛି।
ନା ଆମର ନାହିଁ ଅଛି ଲୋକମାନଙ୍କର ଅଛି ବିଲ ବାଡି ସବୁ ଅଛି ଚାଷ ବାଷ ସବୁ। ତା ପୁଝା ହୁଏ ଏ ତରଭୁଜ ହୁଏ ଧାନ ଗହମ
ଓହୋ ଆଉ ଆଉ କଣ ବି
କହିଲେ ଆଉ କଣ ଆଜ୍ଞା। ଆଉ କଣ ସବୁ ହୁଏ ଆପଣଙ୍କ
ପନିପରିବା ସବୁ ହୁଏ ଆଳୁ ଗହମ ଫଳ ଚୀଷ ହୁଏ।
ଆଚ୍ଛା ଆଚ୍ଛା ଆପଣ ଏବେ କଣ କରୁଛନ୍ତି ପଢାପଢି ନା କଣ କରୁଛନ୍ତି?
ମୋର ଗ୍ରାଜୁଏସନ ଗମ୍ପ୍ଲିଟ୍ ହେଇଚି
ଗ୍ରାଜୁଏସନ କଣ ଆର୍ଟସ୍ ନା ସାଇନ୍ସ୍?
ଆର୍ଟସ୍
ଆଚ୍ଛା ତା ପରେ ପୁଣି କଅଣ ପଡ଼ିବ? ହଁ ମୁଁ କମ୍ପରେଟିଭ୍ ପାଇଁ ପ୍ରିପାରେସନ କରୁଛି। ଆପଣ କଅଣ ତାପରେ ପଢ଼ିବେ ଭାବିଛନ୍ତି।
ପିକଚର୍ସ୍ ଲାଇନ୍ ରେ ଯିବା ପାଇଁ
ବିଲ୍ କରିଦେବେ। ବହୁତ ଭଲ। ଟିଚିଂ ଲାଇନରେ ଝିଅମାନଙ୍କ ପାଇଁ ବହୁତ ସେଫ୍ ଛୁଟି ବହୁତ୍ ମିଳେ। ଛୁଟି ଟାଇମରେ ଆପଣ ମୋର
ମୋର ଡ୍ରିମ୍ ସୋସିଆଲ୍ ସର୍ଭିସ୍ କରିବି। ମା-ନେ-ଏ -ଏ ଲୋକଙ୍କୁ କେମିତି ସେବା ଦେଇପାରିବି। ଏନା ମୁଁ ତ-ନିଜ ଘରେ ଯାହା କଲି ଲୋକମାନଙ୍କ ପାଇଁ କିଛି କରି ମାନେ ଯେମିତି ସୋସିଆଲ୍ ସର୍ଭିସ୍। ଯେମିତି ବୃକ୍ଷରୋପଣ କରିବା। ପରିବେଶ ପାଇଁ କିଛି କରିବି। ଲୋକମାନଙ୍କର ହିତ ପାଇଁ ଯେମିତି କିଛି କରିପାରିବି ମୋର ଏଇଟା ଏ ଏମ୍। ଆଉ ସେପଟେ କଣ ସବୁ ଆପଣ ପର୍ଯ୍ୟଟନ ସ୍ଥଳୀ ଅଛି ସବୁ।
କଣ କହିଲେ?
ପର୍ଯ୍ୟଟନ ସ୍ଥଳୀ ସେପଟେ କଣ ଅଛି ଆପଣଙ୍କର।
ନାଇଁ ସେମିତି କିଛି ତ ନାହିଁ ଏଣେ
ଆପଣଙ୍କର--ଆଉ କଣ ଅଛି।
ଆପଣଙ୍କ ଆଡ଼େ ସବୁ କଅଣ ଅଛି?
ଆମର ଏପଟେ ତ ପଞ୍ଚଲିଙ୍ଗେଶ୍ଵର ଅଛି। ଆଉ କ୍ଷୀରଚୋରା ଗୋପୀନାଥ ମନ୍ଦିର ଅଛି। ବଳରାମ ଗଡି ଅଛି। ଆଉ ଚାନ୍ଦିପୁର ସି ବିଚ୍। ଚାନ୍ଦିପୁର କ୍ଷେପଣାସ୍ତ୍ର ଅଛି। ଆଉ ଇମାମୀ ଜଗନ୍ନାଥ ମନ୍ଦିର ଅଛି। କ୍ଷୀରଚୋରା ଗୋପୀନାଥ ମନ୍ଦିର। ଆଉ ଆମର ଯୋଉ ଚନ୍ଦନେଶ୍ଵର ଶିବ ମନ୍ଦିର। ପାଖରେ ତ ଦିଘା ଅଛି। ଆମ ବାଲେଶ୍ଵର ପାଖରେ ହିଁ ଦିଘା।
ସେ ଗାଁଟା ବହୁତ ପାଖ ଆମେ ସବୁବେଳେ ଯାଉ ସେଠିକି ର ରୋଷେଇ ବି ସେଠି ଯୋଉ ଜଗନ୍ନାଥ ମନ୍ଦିର ପୁଣି ଅଛି ବିରାଟ। ହେଇଛି ଦେଖିଥିବେ ବୋଧେ? ଦିଘାରେ ଯୋଉ ଜଗନ୍ନାଥ ମନ୍ଦିର ହେଇଛି ବହୁତ ବଡ଼ଟେ।
ହଁ ଯାଉଥିଲୁ।
ଯାଇଥିଲେ। ମୁଁ ଲି ଦେଖିଛନ୍ତି ଆସିକି ସେଇଟା? ହୁଁ ହୁଁ ହଁ ସେଟା ଭଲ ଲାଗେ। ଆଚ୍ଛା ଆଉ ଆପଣ ଖିଆପିଆ କେତେବେଳେ କରିବେ?
ଖିଆପିଆ କରିବୁ ଗୋଟେ ଦିଟା ବେଳକୁ।
ଆଚ୍ଛା ଆଉ ଆଜିର କଣ ସବୁ ଯୋଜନା ରହିଛି ଦିନ ଯାକ କଣ କରିବେ ନାହିଁ କୁହନ୍ତୁ।
ନାହିଁ, ସେମିତି କିଛି ନାହିଁ। ପଢା ପଇସା ଚାଲିଛି।
ହୁଁ।
ଆପଣଙ୍କର ଖିଆପିଆ ସଇଲା?
ମୋର, ମୋର ଖିଆପିଆ ସରିନି। ରୋଷେଇ ତ ହେଇସାରିଛି, ଭାତ ଟା ବସିଛି। ଭାତଗାଳି ସାରିଲି, ଦେଢ଼ଟା ଦୁଇଟାରେ ଖାଇବୁ ସମସ୍ତେ। ତା'ପରେ ବସିକି ଆଜି ରବିବାର ଅଛି, ସବୁ ଫ୍ୟାମିଲି ବସି ଗୋଟେ ମୁଭି ଦେଖିବା। ଆଲ୍ ମୁଭି ହଉ, ନହେଲେ ଯୋଉ ଆମର ଉଁ-ଉଁ ଜୟ ଜଗନ୍ନାଥ ଗୋଟେ ଆସେ ଓଡିଆରେ। ସେଇଟା ଦେଖିବୁ, ନହେଲେ କିଛି ଗୋଟେ ମାନେ ଆମର ରାମାୟଣ କି ମହାଭାରତ ସେ ସବୁ ଆମେ ସପ୍ତାହରେ ଥରେ ଦେଖୁ। ଛୋଟ ପିଲାମାନେ ବି ଆମ ଘରେ ଯୋଉଁମାନେ ଅଛନ୍ତି, ଶିଖିବେ କିଛି ମରାଲ୍ ଭେଲୁ। ଆଉ, ରାମାୟଣ, ମହାଭାରତ ଶିଖିବେ ତ ସେ ପାଇଁଁ ଆମେ ଗୋଟେ ସବ୍ ତାର ଗୋଟେ ଦିନ ପୁରାଣ ବିଷୟରେ ଆମେ ଦେଖିପାରିଲୁ, ସମସ୍ତେ ଲୋକ ବସିକି ଟିଭିରେ। ସେଇଟା ଦେଖବୁ ଆଉ। ଆଉ, ଟିକେ ଧାର୍ମିକ ଆଲୋଚନା ସେ ସବୁ ଆମେ କରୁ ଘରେ। ପିଲାମାନେ ସ୍ୱଂ ଶିଖିବେ ଟିକେ, ମରାଲ୍ ଭାଲ୍ୟୁ ବଢ଼ିବା ପାଇଁ କି। ଠାକୁରଙ୍କୁ କେମିତି ଭଲ ପାଇବେ, ଜୀବନର ପ୍ରତ୍ୟେକ ମୁମେଣ୍ଟ ରେ ଠାକ୍ ଙ୍କୁ କେମିତି ନେଇକି ଚାଲିବେ, କାହିଁକିନା, ଜୀବନରେ ତ କେତ୍ କେତେ କଣ ବିପଦ ଆସିବ, କେତେବେଳେ କିଛି କହିହବନି? ଏଇ ଯାଉଛୁ ରାସ୍ତାରେ କେତ୍ କେତେଳ କଣ ହବ କିଛି କହିହବ ନା ଣ?
ଏ ଥରତ ବହୁତ ଆକ୍ସିଡେଣ୍ଟ ହେରିକା ହଉଛି।
ବହୁତ ଆକ୍ସିଡେଣ୍ଟ, କେଉଁଠି ଭୂସ୍କଳନ, କେତେ କଣ ହଉଛି ତ ଆପଣ ଦେଖୁଛନ୍ତି। ମାନ ଏତେ ବିପଦ ଏବେ ଅଛି! କେବଳ ପ୍ରଭୁଙ୍କ ଛଡା ଆଉ କେହି ବଞ୍ଚେଇ ପାରିବେନି। ପ୍ରଭୁ ହିଁ ଆମ ଜୀବନ ସାଥିୀ। ହଁ, ଆଉ, ତାଙ୍କୁ ଡାକିଲେ ସବୁବେଳେ ଯଦି ଆମର ଖରାପ କିଛି ହବାର ଥିବ, ସିଏ ବି ଭଲ ହେଇଯାଏ। ଖରାପ ଏତେ ହୁଏନି, କିନ୍ତୁ ତାଙ୍କୁ ଆମେ ସବୁବେଳେ ଡାକିବା ଦରକାର ମନେ ପକେଇବା ଦରକାର। ଆମେ ତ ସେଇଟା କରୁନେ, ପ୍ରଭୁଙ୍କ କଥା ପାଇଁକି ଆମେ ସବୁବେଳେ ସାକ୍ରିଫାଇଜ୍ କରିଦବୁ। ନିଜ କଥାରେ, ନିଜ ଖୟାଲରେ ଚାଲୁ। ସେଥିପାଇଁ ଅସୁବିଧା ଭୋଗ କରୁ ଆଉ। ଠିକ୍ ଅଛି, ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା। ନମସ୍କାର!
ରଖୁଛି।
ହଁ, ରଖୁଛି।